ହ୍ୟାଲୋ।
ସୁପ୍ରଭାତ।
ହ୍ୟାଲୋ।
ତୁ ପ୍ରଭାତ।
ସୁପ୍ରଭାତ। ସୁପ୍ରଭାତ ଋତୁ ଏନେ ଦି ପରା ହେଇଯିବ ଆଉ। ଆଉ କଣ କରୁଛ?
ଯୋଉ ଏ ମାଛ ଭାଜୁଛିଥିଲି ରୋଷେଇ କରିବି।
ଓ ହଉ ନା ମାଛ ଭାଜୁଛୁ ମୋର ରୋଷେଇ ସରିଗଲାଣି ଆଉ । ମାଛ ଝୋଳ ସରିଗଲାଣି ଆଉ ନା ଆଜି କଣ ମାଛ ଝୋଳ ଭାତ।
ହଁ। ସେଇଆ ଆଉ ବର୍ଷା ହେଇଥିଲା ଆଉ ମୁଇ ଯାଇପାରିଲିନି ବି ମୁଁ।
ହଁ ହଁ ବର୍ଷା ତ ହଁ ଏବେ ଏବେ ହଉଛି ସେପଟେ।
ଜିିବି ଜିିବି ହଉଛି ତ ଛାଡେନି।
ହୁଁ।
ଆ ରାନା ଭାଇ କଣ ନାହିଁ ରାନା ଭାଇ ନାହିଁ କି? କୁଆଡେ ଯାଇଛି?
ସେ କ ଗଲେ ପ୍ରାୟ କଣ କଣ ଏଟା କଣ ଏଇ ଜାଗା ଟା କେଉଁଝର ଆଡେ କଣ
ସେଆଡେ଼ କାଇଁ
ସେ କଣ କାମ ଅଛି କହିଲେ ତ?
ଆରେ ବୋଉ ପାଖ କଣ ଘିଅଡ ହେଇଥିଲା ମ ଦେଇଥାନ୍ତା ମୋର ଦରକାର ଅଛି ଚମାରୁ ନାହିଁ। ଏ ମାଏରା ସାଏରା ସ୍କୁଲ ଖୋଲିଛି ନା
ସେ ନାହାନ୍ତି ଆସିଲେ ଅଫିସରୁୁ ବାହାରିକି ପଳେଇଲେ। ରହିଛନ୍ତି କାଇଁ? ହଁ ଆଜି ବି କାଲି ବି ନଥିଲେ କାଲି ବି ନଥିଲେ ଦିନ ମ ବି। ଦିନମାନ ନଥିଲେ ରାତିରେ ନାଇଟ ସିଫ୍ଟ ହେଇ ଆଉ କେତେବେଳେ ହଁ ନାଇଟ୍ ସିଫ୍ଟ।
ଆଉ ସେଠୁ ଆସି ପୁଣି ଡଉଟି ଯାଉଛି ଆଉ ତୁ ଶୋଉଚୁ।
ରହନ୍ତି ରହନ୍ତି ସଚନ୍ତିି ଆଉ କଣ? ମଝିରେ ବଗ ଭଳିଆ ଶୋଉଛନ୍ତି ଆଉ କଣ।
ଓହୋ କେଉଁଝର ଖା ଯାଇଛି କଣ କଣ କାମ ଅଛି।
ହଁ କଣ କାମ ଅଛି ବୋଧେ କଣ କ କଣ କାମ ଅ ଆମ। କନୁ କି କହିଲେ ର କାମ ଅଛି ଟିକେ ଆଉ ଯିବି ଆଉ
ଉଁ ହୁଁ।
ଏଇଠୁ ବାହାରିକି ସେଇ ଗଲେ ଭାରି ହୁଁ ନାଇଁ ନାଇଁ ଆଜି ହେଇଯିବେ। ଏବେ ବାହାରିବେ।
ଓ ଖାଇକି
ହୁଁ ଖାଇକି ଖାଇକି ବାହାରିଯିବା ସ ସକାଳୁ ବାହାରିକି ଯାଇଥାନ୍ତି ଭାରି କହୁଥିଲେ ତ ବର୍ଷା ଯୋଉ ବର୍ଷା। ଆଉ ସେଆ ହଉ ସେଇଥିପାଇଁ କହିଲି ରହିବା ଖାଇ ପିଇକି କେତେବେଳକୁ ଛାଡି ଯାଇଥିବ ଯଦିକା ଏଇଆ ଆଉ
ଆଉ ପୁରୀ ଯାଇଥିଲ?
ନା ନା ମୁଁ ଯାଇନି ମୁ ମୁଁ କୁଆଡେ ଯିବି ଆକୁ ଧରିକି ପୁଣି ପୁରୀ ନା ନା ହଁ ହଁ ହଁ। ଆକୁ ଧରିକି ପୁରୀ ଯିବ ଚିପି ଦେଇଥାନ୍ତେ ପୁରା ସମସ୍ତେ ମିଶିକି ଏତେ ଭିଡ ଯେ କହିହେଉନାହିଁ ନା ହେଇଥିଲେ ବା କହିଲ ବା ଏତେ ଭିଡ ଯେ କହିଲ ମାନେ ଆମେ ଲାଇନ ରେ ହିଁ ଠିଆ ହେଇଛି ରହିଲୁ କେତେ ସେ ଦଶଟା ନା ଏଗାରଟା ରାରୁ ପହଞ୍ଚିଲେ ଦିଟା ପର୍ଯ୍ୟନ୍ତ ଠାକୁରଙ୍କୁ ଦେଖା କରିବାକୁ ଆଉ ଭିଡ ନାହିଁ କୋଉଠି ଭିଡ ସବୁବେଳେ
ଓ ହୋ। ସ୍ଲୋ ହେଇଗଲା ଶୁଣା ଯାଉନି ନା କଣ ହେଲୋ? ସ୍ଲୋ ହେଇଯାଉଛି ହ୍ୟାଲୋ? ନେଟୱର୍କ ଈସୁ ରହୁଛି ହାଲୋ?
କଣ କୋଉଠି କରିଦେବ ଆଉ।
ଆ! ତମର ଭୟସ ଶୁଭାଯାଉନାହିଁ ଭଲସେ?
ଆ ପୁଅକୁ ନେଇ ଯିବା କଥା ଯେ ଯାହା ମାନେ ଖାଲି ଟାଇମ ରେ ଯିବ ସେମତିରେ ତ ଖାଲିଉ ଏତେ ଭିଡ ହଉଛନ୍ତି ଯେ କହିବା କଥା ନାଇଁ ଏବେ ତ ଟୋଟାଲଲି ଯାଇହେବନି
ଆଉ କଣ ଏବେ ମନ୍ଦିର ଯାଇ ହବ ଯାଇକି ଯାହା ଦର୍ଶନ କରିବ ସୁନାବେଶ ବେଳକୁ ରାତି ବେଳେ ରାତି ଆମେ ଆଗରୁ ରାତିରେଥର ଯାଇଥିଲ ସେୁବେଳେ ବି ଭିଡ ଅ ମାନେ ବାରଟା ଗୋଟେରେ ବି ଭିଡ
ହୁଁ ଆମେ ଯାଇଥିଲୁ ପୁଅ ଜନ୍ମ ହେଇନଥିଲା ଯାଇ ଥିଲ ଆମେ କେତେବେଳେ ଏଗାରଟା ବାରଟା ବେଳକୁ ହିଁ ଭେଟ ହେଇଥିଲୁ ଠାକୁରଙ୍କୁ ଦେଖା କରିଥିଲୁ ମାନେ ସେଟା ରାତି ରହିଲୁ ପୁଣି ଭୋରୁ
ଏଇଟ ସବୁବେଳେ ଭିଡ ଆଉ ଠାକୁରଙ୍କ ଦର୍ଶନ କରିବାକୁ ସବୁ ଘେରି ଯାଉଛନ୍ତି ଆଉ ଫାଙ୍କା କେଉଁଠି କର ର ଆ
ହୁଁ ସେ ଦେଖି ହଉ ମୁଁକହିଲି ସେଇ ଟାଇମଟିକେ ଦେଖି ହଉଛି ଭଲରେ
ନାଇଁ ନାଇ ଆଉ ଏବେ ଆଉ ଦେଖି ହଉନି ଏବେ ଖାଲି ରାତିରେ ଟିକେ ଫାଙ୍କା ରହୁଛି ସବୁ ଲୋକ ଖରା କୁ ଡରି ସମସ୍ତେ ରାତିରେ ହିଁ ଯାଉଛନ୍ତି।
ହୁଁ। ତ ଯାହା ହେଉ ଏତେ ଏତେ ବାଟ ସେଇ ଭିଡରେ ରହିବାଟାକ ଠିଆ ହେଇକି ପେସେନସ ଧରିକି ରହି ହେବ ନାହିଁ।
ପିଲା ଯୋଉ ପୁଅ କ ପାଟି ଟା ବନ୍ଦ କର ସେଟା ରିଜେକ୍ଟ ହେଇଯିବ।
ଆସେ ଚିଲାଉଚି ଏତେ ଜୋର ଯେ ସେ ଲକୁକୁ ଦେଖିକି ପୁରା ଏକ୍ସାଇଟେଡ ନା କଣ କରିବୁ?
ସତରଟା ଭେଲିଡିଟି ଯାହାହେଲେ ରହିବା ଦରକାର ତିରିଶହ ଭିତରେ
କଣ କହିଲ?
ମୁଁ କହିଲି ତିରିଶ ଟା କଲୁ ସତରଟା ଯାହାହଲେ ପରଫେକ୍ଟ ରହିବା ଦରକାର ଏ ଯୋଉ ବ୍ରେଗ ରାଉଣ୍ଡ ସାଉଣ୍ଡ ଯାହା ଅସୁଛି ରେଜେକଟ କରି ଦେବ
କେତେ ଜୋରରେ ଶୁଣିଲୁ ଏ ଲୋ ନଥିଲା ଖେଉଥିଲା ତାର କଣ ଏ ଲିଖକୁ ଦେଖିକି ଏକସାଇଟେଡ଼ ହେଇ ଚିଲେଇ ଲାଣି ମୋର ପନ୍ଦର ଟା ଥିଲା ପନ୍ଦର
ଶୁଣା ଯାଉନାହିଁ
ନେଟୱାର୍କ ନାହିଁ ନା ଶୁଣା ଯାଉନି ନା କିଛି। ଅଫ୍ ଡାଉନ୍ ହଉଛି। ହଁ ବା ଅପ୍ ଡାଉନ୍ ହଉଛି। କାଲିଠୁ ତ ସେଇଭଳିଆ ହଉଛି। ବହୁତ ସାରା କଟି ଯାଉଛି।
ଉଁ।
ମାନେ ଦେଖଉଛି ଇଏ ହଉଛି କିନ୍ତୁ କଟି ଯାଉଛି। ଛୁଆ ଉରା।
ଉୁଁ ସ୍କୁଲ ଯାଇସାରିଲେଣି ତମ ସକାଳ ପାଞ୍ଚଟାରୁ ଉଠିକି ତାଙ୍କୁ ବିଦା କରିସାରିଛି ନା ଆଉ।
ଓ ନନା ଆସିବା ଟାଇମ୍ ହେଇଗଲାଣି ପୁହ।
ଏବେ ଆସିବେନି ମାଇରା ଆସୁଛି ତିନିଟାରେ। ସାଇରା ଆସିବ ଗୋଟେରେ।
ହ ମାଇରା ତ ଟିଫିିନ୍ ନେଇକି ଯାଇଥିବେ ସେ ତାଙ୍କର ଆସିବେ ଆଉ।
ନାଇଁ ମ ସକାଳେ ଖାଲି ଟିକେ ଆଳୁ ପରଟା ଟିକେ ଦେଇଛି। ସେଠିିବା ସ୍କୁଲରେ ଦଉଛନ୍ତି ସେଇ ପୁଣି ସ୍ନାକ୍ସ ରେ। କେତେ ସ୍ନାସ୍‌ ଖାଇବ।
ଭାତ ଟା ମେନ୍‌ ଦରକାର। ଆସିକି ତିନିଟା ବେଳ ଭାତ ଖାଉଚି ଟିକେ ଆଉ। ତେରାସ କ ଖାଉଛି ସେ ଯାହା ଦଉଛନ୍ତି ସେ ଖାଉନି। ଆଳୁ ଶି ଯୋଉ ଚାଟ ଚାଟ୍ ଦଉଛନ୍ତି ମାନେ ଯୋଉ ଫୁଟ ସାଲାଡ କି ଯୋଉ ଆ ମଟର ଯୋଉ ସବୁ ସ୍କ୍ରାଉଟ ସାଲାଡ ସେଗୁଡା ସିଏ କଣ ଖାଉଛି। ସିଏ କଣ କେବେ ଖାଏ।
କିଛି ଖାଉନି ସେ।
ଯାହା ଘରେ ଟିକେ ଖାଇବେ ଆସିକି ଆଉ।
କିଛି ଲେଟ୍ ହେବା। ଏଠୁ ଗଲେଣି ରୋଷେଇଟା ସାରିବ୍ ସେ ଅଫିସ୍ ଯାଇଛନ୍ତି ଏକାଥରେ ତାଙ୍କୁ ଛଡିକି ସିଆଡେ।
ହୁଁ ହୁଁ। ଆଉ ସିଏ ଅଫିସରୁ ସିଏ ଆସିଲେ ହିଁ ଖାଇବେ ନା କେମିତି।
ଆଁ।
ସିଏ ଅଫିସ ଯାଇଛନ୍ତି ଆଉ ସେ ଖାଇବେନି ଦିହି ପହରେ।
ସିଏ ଆସିବେ ସାଇରାକୁ ନେଇକି ଆସିବେ। ନାଇଁ ତ କିଛି ଖାଇ ଯାଇନାହାନ୍ତି ତାଙ୍କର ଅଫିସ ରେ ସିଏ ଏକାଥରେ ସ୍କୁଲ ତାଙ୍କୁ ସକାଳୁ ନେଇକି ଗଲେ ତାଙ୍କର ଅଫିସ ଯିବେ। ତ ତ ଆସିବେ ସାଇରାକୁ ଆଣିକି ଆସିବେ। ଖାଇବେ ପୁଣି ଯିବେ ସାଢେ ଦିଟା ବେଳକୁ ନେଇକି ଆସିବେ ମାଇରାକୁ। ନହେଲେ ମୁଁ ଆଣିବି ଆଉ। ବସ୍ ମୁଁ ସ୍କୁଟି ନେଇକି ଯାଉନି।
ହୁଁ ନାଇଁ ଇଆଡେ ଟିକେ ଏବେ ଛାଡିଛି। ଟିକେ ପାଗଟା ଇଏ କରିଛି। ଏବେ ମାନେ ଖାଇକି ଏବେ ବାହାର୍ଭି କି ପଳେଇବେ ସେଇଥି ପାଇଁ ଦେଇଦେବି ଯାଉଛି। ତାପରେ ଖାଇଦେଇ ନହେଲେ ପୁଣି ବର୍ଷା ହେଲେ ପୁଣି ଅସୁବିଧା ହେଇଯିବ।
ରା
ସକାଳୁ କଣ ଖାଇଛ?
ମୁଁ ସକାଳୁ କଣ ଖାଇଛି ହଁ ଯୋଉ ଚା ରୁଟି ପା ମୋର କଣ ମନେ ପଡୁଛି। ମୁଁ ସକାଳୁ କଣ ଖାଉଛି ବୋଲି।
ହଁ କାଇଁ ନା ତାଙ୍କୁ ନାସ୍ତା ବନେଇ ଦଉଛ ତମେ ଚା ରୁଟି ଖାଉଛ।
ନାଇଁ ମ ସିଏ ଉ କାଲି ଅଟା ଚାରିଟା ରଖିଥିଲି ଯାହା ଯେତିକି ହେଇଥିଲା ଆଉ ରୁଟି ବି ଦିଟା ଥିଲା। ଆଳୁ ସିଜା ଅଳ୍ପ ଥିଲା। ମୁଁ ଖାଲି ସେ ସାଇରା ମାଇରା ପାଇଁ କରିଦେଇଥିଳି। ଆଉ ଫାଳେ ବଳିଥିଲା ତାଙ୍କ ପାଇଁ ରଖିଥିଲି ସେ ଖାଇବେ ସେ ଖାଇଲେନି। ସେଇଆ ଟିକେ ଖାଇଲି। ଆଉ ରୁଟି ଗୋଟେ ଖାଇଲି ଚା କଲି ଆଉ। ଆଉ କଣ ବନେଇବି। ଏତେ ସକାଳୁ ସକାଳୁ ଏ ସବୁ ଉଠିକି ଏଉରା ସବୁ ବନେଇଲା ବେଳକୁ ଆଉ ମୋ ପାଇଁ କଣ ଖାଇବାକୁ ଇଚ୍ଛା ହଉଛି।
ହିଁ ହଁ।
ତାପରେ ପୁଣି ଗଲି ମାଛ ମୁଁ ନିଜେ ନେଇକି ଆସିଲି ସେ ନାହାନ୍ତି ସେ। ଖୁଣେଇକି ଆସିଲି ତାପରେ ରୋଷେଇ କରିବି ଏଇ ଆସିବେ ସାଙ୍ଗେ ସାଙ୍ଗେ ଖାଇବେ ତାଙ୍କୁ ଗାଧୁଆ ପାଧୁଆ ଖୋଇଦିଅ। ପୁଣି ତାକୁ ମାଇରା ପାଇଁ ଅପେକ୍ଷା କର ସାଙ୍ଗେ ସାଙ୍ଗେ ତାକୁ ଅଧଘଣ୍ଟା ଯାଇନଥିବ ପୁଣି ତାକୁ ଆଣିବା ପାଇଁ ଯିବୁ।
ୟା ଭିତରେ କଥା କେତେବେଳେ ହୋଉଚ ତମେ ହୁଁ।
କାଇଁ କେତେବେଳେ କଥା ହଉଥିଲି ତାପରେ ରାତିରେ ଆଉଚନ୍ତି ଏ ଅଫିସରେ କାମ ହଉଚି ସିଏ ରହୁଚନ୍ତି ସନ୍ଧ୍ୟାରେ ତାପରେ ପିଲାମାନଙ୍କର ତ ପାଠ ପଢଉଛି ପାଠ ପ ପଢଉଚି ମୁଁ। ଦି ଜଣଙ୍କର ହୋମୱାର୍କ କରାଇଲା ଏଳକୁ ଉ ସଇଲା ହୋମୱାର୍କ କରେଇକି ଡିନର କ ରୋଷେଇ ବାସ କରେଇବି ଡିିନର ସାରିକି ସଇଲା ଶୋଇପଡିବୁ। ସକାଳେ ପାହିଲା ଫୁଣି ପାଞ୍ଚଟା ରେ ଉଠ।
ଏତ ନିତିଦିନିଆ ଲାଇଫ ଆଉ।
ଉଁ ଉଁ ଏବେ ଟାଇମିଙ୍ଗ ଏ ପୁଣି ଆହୁରି ବେତାଳିଆ ହେଇଲା ସାଇଗରା ଏକା ସାଙ୍ଗରେ ଯାହା ଆସିଲେ ଗୋଟେ କଥା। ଇଏ ଆସୁଛି ଗୋଟେ ରେ ସିଏ ଆସିବ ତିନିଟାରେ।
ହୁଁ।
ଦିଟା ତ ନୁହେଁ ଦିଟା ସାଢେ ଦିଟାରେ ତାର ଛୁଟି ହଉଛି ଆସିକି ଘରେ ତିନଟା ଦଶ ପନ୍ଦରେ ପହଞ୍ଚୁଚି ଆଉ ଏ ଖାଇକି ଟିକେ ଶଉଚି।
ହଁ।
ଏଇଆ ତ ଆଉ। ବର୍ଷାଟା ବି ହଉଚି କିଛି ଡ୍ରେସ ପଟା ଧୋଇଛି ଶୁଖେଇ
ଏଆ ମୁଁ ତ ଆଜି ଶୁଗ ଧୋଇଲିନି ଆଜି ଆଉ କିଛି ଧୋଇଲିନି। ଯଉ ପାଗ ଦେଖିକି ମୁଁ ଆଜି ଆଉ ସବୁ ରଖିଦଥିଲି ମୁଁଟା ଖାଲି ଧୋଇଥିଲି ପୁଅର ଏଙ୍କର ସବୁ ଥୋଇଦେଇଥିଲି। ପୁଣି କାଲିକି ଧୋଇବି ଏ ପାଗ ଯଦି ଚେଞ୍ଜ ହେଲା ନଲେ ଏ କରୁଛି। ହଉ ହଉ ମୁଁ ଖୁଛି ଯାଉ ତାଙ୍କୁ ଖାଇବାକୁ ଦେବି ଆଉ ମୁଁ କରିବି ପୁଣି ଫ୍ରି ହେଲେ ଆଉ। ହଁ। କରିବ ଆଉ ଏଇ ମୁଁ ମା ଆଙ୍କୁ ଖାଇ ପିଇକୁ ସି ଯାଇସାରନ୍ତୁ ଆଉ ମତେ ମେସେଜ କରିବ ଆଉ ହଉ।